ହାଲୋ।
ହାଲୋ।
ହୁଁ କଣ କରୁଚନ୍ତି ହାଲୋ କ କ କଣ କରୁଚନ୍ତି?
ଏଇଠି ବସଚୁ ବର୍ଷା ହୋଉଚି ଆପଣ।
ହଁ ଆମର ତ ଏଠି ବର୍ଷା ଏ ଭାଜି ଟିକେ ଛାଡିଚି ଟିକେ ଭଲଲାଗୁଚି ପାଗଟା ପବନ ହୋଉଚି।
ହୁଁ ହଁ ପବନ ତ ମେନ ଦରକାରେ ଆଉ।
ବଢିଆ ଲାଗୁଚି ଯୋଉ ଗରମ ହୋଉଥୁଲା ନା ଏବେ ଟିକେ ଭଲ ଲାଗୁଚି କିନ୍ତୁ ଆ କାଲି ଠାରୁ ବୋହୁତ ବର୍ଷା ହୋଉଥୁଲା ଆଜି ଟିକେ କମିଚି ଖାଲି ପବନ ହୋଉଚି ତ ଥଣ୍ଡାଲାଗୁଚି ଭଲଲାଗୁଚି।
ଆଜ୍ଞା ଆଜ୍ଞା ଠାକୁର ଅଣସର ଘରରେ ଅଛନ୍ତି ଗରମ ହବା କଥା। କିନ୍ତୁ ଥଣ୍ଡା ଲାଗୁଚି।
ଠାକୁର ଦୟା କରିଛନ୍ତି ଠା କୁର ଜାଣିଲେ ନା ଏ ବର୍ଷ ବୋହୁତ ଗରମ କରିଦେଇ ନାଇଁ ନାଇ ଅକ୍ଚୁଆଲି ଠାକୁର ଜର ହେଇନି ତାପରେ ଠାକୁର ବା ଯଉ ବହୁତ ପ୍ରଥମେ ଗରମ ହେଇନି କି ଏଲିନ ଯୋଉ ଆସିଥିଲା। ବହୁତ ଗରମ ହେଇଯାଇଛି ସେଥିପାଇଁକା ଠାକୁର ଟିକେ ଦୟା କରୁଛନ୍ତି। ତାଙ୍କ ଭକ୍ତ ମାନଙ୍କ ପାଇଁ।
ଯା ହଉ ମାନେ ଆର ଥରକ ବହୁତ ଗରମ ହେଇଥିଲା ବହୁତ।
ହଁ ବହୁତ ଗରମ ହେଇଥିଲା।
ଏଇ ଯୋଉ ଆମର ଅ ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ବି ତା ଦି ଦିନ ପୂର୍ବ ବହୁତ ଗରମ ହଉଥିଲା ବହୁତ ଗରମ ହଉଥିଲା
ହଁ ବହୁତ ଗରମ ହଉଥିଲା ତ ପୁରା ଗୁଳୁଗୁଳି ବହୁତ ଜୋର ହଉଥିଲା।
ଆ ବର୍ଷା ଯିିବିଝିିବି ପକେଇକି ବି ଗରମ ନୁହେଁ କିନ୍ତୁ ତାପରେ ଯୋଉ ବର୍ଷା ଲଗାତାର ହେଲା ଗରମ କୁଆଡ଼େ ପଳେଇଲା।
ହଁ ଏବେ ଟିକେ ଭଲ ଲାଗୁଛି ଆଜି ଟିକେ ତାପରେ ସବୁଦିନ ଟିକେ ଆଜି ଟିକେ ଶୁ ଖିଲା ପାଗ କଣ ଲୁଗାପଟା ଟିକେ ପ୍ଲସ ଶୁଖି ପାରୁଛି ପ୍ଲସ ପବନ ଟେ ହଉଛି ତ ବଢିଆ ଲାଗୁଛି ବହୁତ ଜୋର
ନାଇଁ ଆମ ଇଆଡ଼େ ତ ନାଇ। ସେଇ ସେ ସେଇ ଭଳିଆ ଝିପିଝିପି ଝିପିଝିପି ବର୍ଷା ଲାଗିକି ରହିଛି କିନ୍ତୁ ମାନେ ଏବେ ଟିକେ ହେଇ ଛାଡିଛି। ପାଞ୍ଚମିଟହବ ଟିକେ ଛାଡିଛି ମୁଁ ଆମ ଘରେ ବଟାମୁଣ୍ଡେଇ ଆପଣ?
ଆମର ଭୁବନେଶ୍ଵର ଓହୋ ସେଇଥିପାଇଁ ଏତେ ଇଏ ହେଇ ଯାଉଛି ଡିଷ୍ଟାନ୍ସ ସେଥିପାଇଁ ତମର ସିଆଡେ ଭଲ ହଉଛି ଆମର ବର୍ଷା ହଉଛି ଆମର ଟିକେ ନା ଆମର ଖରା ବି ହଉନି। ନାଇ ଆମର ଟିକେ ଲୁଗାପଟା ଶୁଖି ଯାଉ ତାପରେ ନେଇଯିବି। ଆମର ଖରା ବି ହଉନି କିନ୍ତୁ ଟିକେ ପବନ ବହୁତ୍ ଜୋରେ ଦଉଛି ବାତ୍ୟା ପବନ।
ଟିକ ବର୍ଷା ଟିକେ ନେଇଯାନ୍ତୁ ଆମ ଟିକେ ସାର୍ଟ ପ୍ୟାଣ୍ଟ ଶୁଖିଯାଉ ଫିର୍ ଦେଇଦେବେ ଆମକୁ ଧାର ଯଉ ନେଇ
ହଉ ଠିକ ଅଛି ମୁଁ ଆ ଏବେ ଖି ଯାଉ ମୁଁ ତାପରେ ତମକୁ ପଠେଇଦେବି ତମେ ଟିକେ ବର୍ଷା ପଠେଇ ଦବ। କେମିତି କଲେ ଭଲ ଲାଗିବ ଆଉ ଆଜି କଣ? ଅ ମୁଁ ଆଜି ଖାଇଥିଲି ସକାଳୁ ବାସି ରୁଟି ଥିଲା ଟିକେ ଚା ବୁଡେଇକି ଖାଇଥିଲି ଆଉ ତମେ କଣ ଖାଇଥିଲ?
ସେଇଟା ବଢ଼ିଆ ସବୁଠୁ ବେଷ୍ଟ।
ନାଇଁ ଆମର ଆଜି ତ ସଣ୍ଡେ ମୋ ଡିଉଟି ଆଜି ଅଫ୍ ଅଛି ଆଜି ଟେ ପଖାଳ ଖାଇଥିଲି ପଖାଳ ରେ ଅଣ୍ଡା ଭୁଜିଆ ଖାଇଥିଲି ଆଉ ଏବେ ମାଛ ହେଇଛି ମୁଁ ମା ଛ ଖାଏନି ବିରିଆନୀ ଯାଇକି ନେଇକି ଆସିଲି ଖାଇବି ଆଉ।
ହୁଁ ହୁଁ।
ଆଜ୍ଞା ତୁମେ ଏବେ ଏବେ ପୁଣି କଣ ଖାଇବ?
ଏବେ ଏବେ ଆମର ହେଇଛି ଭାତ ଆଉ କୋଳଥ ଡାଲି ଆଉ ଆଳୁ ବାଇଗଣ ଭର୍ତ୍ତା ଆଉ ଯୋଉ କଖାରୁ ଶାଗ ଜାଣିଥିବ? ହେଲା ସେଇ ଶାଗର ଡଙ୍କୁ ଆଣିକି ରାଇ କରିଛୁ।
ଓ ହୋ ସେ ତ ଆଉ ବଢିଆ ପୁରା ଆ ସଣ୍ଡେ ଆଜି ନନଭେଜ ଖାଆନ୍ତିନି ବୋଧେ?
ନା ଆମର ରବାର ଆଇଁଷ ପଶେନି ଘରେ।
ଆମର ଶନିବାର ହୁଏନି।
ଓହୋ ଆମର ସଣ୍ଡେ ରେ ପସେନି ତ ଘରେ କେହି ଖାଅନୁ ଆଉ ସେଥିପାଇଁ ଆସେନି ହେଲା। ଆଉ ସାଧାଠୁ ଶାନ୍ତି କିଛି ନାହିଁ। ମୁଁ ଘରେ ହାଉସ ୱାଇଫ ରୋଷେଇ ବାସ କରେ ଛୁଆ କଥା ବୁଝେ ଘର କ ଥା ବୁଝେ ଆମ ଗୃହିଣୀ ଆଉ
ସିଏ ହେଲା ପରେ ତ ସେଇଆ ଆଉ ଘର ସବୁ କିଛି ବୁଝିବାକୁ ପଡ଼ିବ ଆଉ।
ହଁ ଆଉ ଜବ୍ ଫବ୍ କଲେ ଆଉ କିଛି ତମେ କରିପାରିବନି।
ହଁ ଜବ୍ ଲୋକ କରୁନା କରୁଛନ୍ତି କିନ୍ତୁ ସେ ବୁଝାମଲା।
ହଁ ନାଇଁ ଯେ- କରୁଛନ୍ତି ଯିଏ ସିଏ ସେମତି ମେଣ୍ଟେନ କରିପାରୁଛନ୍ତି ଆମେ ମୁଁ ଏତେ ପାରିବିନି ଏଇ- ଥିଲେ ବି ମୁଁ ଯଦି କରିବାକୁ କହିଥାନ୍ତେ ବି ମୁଁ କରିନଥାନ୍ତି। ଘରଠୁ ମତେ ଲାଗେ ଘରଠୁ ଶାନ୍ତି କିଛି ନାହିଁ ବାହାର ଦୁନିଆ ଏତେ ଏବେ କଷ୍ଟ। ଇଚ୍ଛା ହଉନି ଯିବାକୁ ଆଉ ବାହାରୁ ଗୋଟେ ଯି ମାର୍କେଟ ବି ଗଲେ ବି ବହୁତ ଡର ଲାଗୁଛି ଆଜିକାଲି ଯଉ ଗାଡି ମଟର ରେ ଯିବାକୁ।
ହଁ ସିଏ ତ ଠିକ କଥା। କିନ୍ତୁ ମତେ ଘର ଅପେକ୍ଷା ହଁ- ଘର ଅପେକ୍ଷା ମୋର ଅଫିସ ଭଲ ମାନେ ଆମର ସବୁବେଳେ ଅଫିସରେ ରହିବା ଅଭ୍ୟାସ ହେଇ ଗଲାଣି। ତାଙ୍କ ସହିତ ଠଟା ମଜା ସେଇ ପେସେନ ମାନଙ୍କ ସହିତ କିଚିରି କିଚିରି କିଚିରି କିଚିରି - ଆଉ ଦିନ ଦି ଦିନ ଘରେ ରହିଲା ମତେ ଜମା ଭଲ ଲାଗୁନି।
ଅହୋ ତାହଲେ ତମେ ଜବ୍ କର ନା ଅହଲେ ତା ତମକୁ ଭଲ ଲାଗୁଥିବ ଟାଇମ ପାସ୍ ହେଇଯାଉଥିବ। ଅହୋ ଏକଓ କେୟାର ହସ୍ପିଟାଲ?
ନାଇଁ ନାଇ ଆମର ଗଭର୍ଣ୍ମେଣ୍ଟ ମେଡିକାଲ।
ଓହୋ ଗଭର୍ଣ୍ଣମେଣ୍ଟ ମେଡିକାଲ ଓହଁ। ତାହେଲେ ଭଲ ସେଇଟା ତମେ ଉଁ ହଁ ସୁବିଧା ହଉ ଯିବା ଆସିବା ଚାଲିକି ଯାଉଥିବ ଆଉ ନା କି?
ନା ଚାଲିଛି ତ ନାଇଁ ଗାଡି ଅଛି ନା ମୋର ସ୍କୁଟି ମୁଁ ଯାଏ। ନହେଲେ ନାଇ ବେଳେ ବେଳେ ଚାଲିକି ଯାଏ ମତେ ଚାଲିବାକୁ ମୋତେ ବହୁତ ଭଲ କିନ୍ତୁ ଗାଡି ବାବା କହନ୍ତି ତୁ ଗାଡି ନେଇକି ଯା ହୁଁ ହୁଁ। ତ ଚାଲିିକି ମୋର ଏ ଏଇ ଏବେ ଯଦି କହିବେ ଏଇଠୁ ଚାଲିକି କଟକ ଭୁବନେଶ୍ୱର ପଳା ମୁଁ ପଳେଇବି ଚାଲି ଚାଲିକି। କିଲୋ ହୁଁ ଆପଣ ଏଇଠି ସେ ମୁଁ ଯାଇକି କୋଉଟ ରା କୁ ବୁଲି ଦେଇ ଆସିବି।
ହଁ ବହୁତ ପଥଳା ବୋଧେ ଅଛନ୍ତି?
ନା ପତଳା ପଚାଶ ପଞ୍ଚାବନ କିଲୋ ହେଣି ପତଳା।
ହଁ ପଚାଶ ପଂଚାବନ ଆଉ ନୁହ ଠିକ ସ୍ଲିମ ଫିଗର ଯୋଉ କୁହନ୍ତି ଆକଚୁଆଲ ସ୍ଲିମ ଫିଗର। ନା ସେତିକି ଅଛି ଠିକ ଅଛି। ଆଉ କଣ ଚାଳିଶ କରିବେ ନା କଣ ନା ନା ସେମିତି କଲେ ଦେହ ଖରାପ ତମ ଏଜ କେତେ କି?
ମୁଁ ଟେଣ୍ଟି ଥ୍ରୀ ହବ ଏଇ
ତାହେଲେ ଟୋଣ୍ଟି ଥ୍ରୀ ଅନୁସେ ୱେଟ ଟା ଠିକ୍ ଅଛି ତ ଆଉ କଣ କମିଲେ ଆଉ ଦେହ ରୋଗ ହେଇଯିବ। ଏତିକି ଠିକ ରଖିଛନ୍ତି ଏତିକି ମେଣ୍ଟେନ କରି ରଖ ଆଉ ଅଧିକ କରନି। ହୁଁ।
କିଏ ବଢି ଯାଉଛି କ ଖାଇବା ପିଇ ଟିକେ ହଉନି ତାପରେ ବି ସବୁବେଳେ ଟିକେ କୋଲଡ୍ରିଙ୍କିଆ ବି ହଉଛି। ଖାଇବାର ପ୍ରଶ୍ନ ଉଠୁନି ସେ ପେଟର
ଗ୍ୟାସ୍ ହେଇଯାଉଛି ଗ୍ୟାସ ହେଇକି ପେଟ ଫୁଲିଲା ଲାଉଛି ଫୁଲିଲା ଭଳିଆ ଲାଗୁଚି
ଗ୍ୟାସ ହେଲେ ମାନେ ଅଟୋମେଟିକ୍ ପେଟ ଟା ଫୁଲିବ ନା ଖାଇଲେ ବି ପେଟ ଫୁଲିବ ଆଉ ଖାଲି ଖାଲି ଆଳୁ ଖାଇଲେ କଣ ଆଳୁ ଖାଇଲେ ପେଟ ଅଧିକା ଇଏ ହବ ମୁଁ ତ କିଛି ସବଜି ଖାଏନି। ନନଭେଜରେ ଟିକେ ସେମିତି କିଛି ନାହିଁ ମୋର ମାନେ ମୁଁ ଟିକେ ଅଣ୍ଡା ଖାଇବି ର ଆଉ ଆଉ ତ ନନ ଭେଜ ଏତେ ମୋତେ ଜମାବି ପସନ୍ଦ ନୁହଁ।
କଣ ଟ ବେଶୀ ମଲେ କଣ ବେଶୀ ଭଲ ଲାଗେ ଖାଇବାକୁ?
ମୁଁ ତ ଆଳୁ ଉପରେ ଯାହା ରେସିପି ଦେବି ମୁଁ ସବୁ ଖାଇବି। ଆଳୁ ଚଟଣି ଆଳୁ ଭଜା।
ହୁଁ ହୁଁ ହଁ।
ଆଉ ସବୁ ହଁ, ଆଳୁ ଛଡା ବି କିଛି ନହଇଥିଲିନି ଆଉ ଖାଇବାର ନାଇଁ ଯା ସେ ଖାଇବାରେ ସବୁ ସବୁ କିଛି। ବନେଇ ପାରିବି କିନ୍ତୁ ଯାହା ନନ ଭେଜ ବନେଇବି କିନ୍ତୁ ଖାଇବିନି। ନନଭେଜ ଭେଜ ମୋତେ ବହୁତ ପସନ୍ଦ, ବେଶୀ ଟିକେ ପନିର ଆଉ ମସରୁମ ଉପରେ ଟିକେ ବେଶୀ ସେ ଦିଟା ପସନ୍ଦ ବୋଲି, ସେ ଦିଟା ଉପରେ ଯାହା ରେସିପି ଭଲ ଲାଗେ ତାକୁ ବନାଏ।
ହଁ, ହଁ, ତାହେଲେ ଏମିତି
ଆଉ ଆଳୁରେ, ହଁ ଆଳୁରେ ଯାହା ମାନେ ଆମ ଫ୍ୟାମିଲି ହେଣିି ମୁଁ ଏକ ଆଳୁ ଖାଇବି ବୋଲି, କଣ ସମସ୍ତେ ଆଳୁ ଖାଇବେ? ସମବୁ ସମୟ ତ କିଛି ବନେଇକୁ ପଡିବ। ଏଇ ଆମ ସମସ୍ତେ ହଁ ସମସ୍ତେ ଯାହା ଖାଇବେ ତ ପୁଣି
ହ ବାବା ମା ଆଉ କିଏ ଅଛନ୍ତି?
ନାଇ ବାବା ମା ଭାଇ ତ ଏବେ ଦେଥ ହେଇଗଲା।
କେମିତି?
ଏ ସେଇ ନାକରେ ଦାର ଟା ମାଂସ ବଢ଼ୁଥିଲା
ଅ ହଁ
ତ ଆପଣ ସେଇଠି ଭୁବନେଶ୍ଵର ନେଇକି ଯାଇଥିଲି, ଆପଣ ଜାଣିଛୁ ନା ବିକାଶ ହସ୍ପିଟାଲ
ହଁ ହଁ ଜାଣିଛି ହଁ।
ହଁ ସେଇଠିକି ନେଇକି ଯାଇଥିଲି, ସେ ଆମର ଆମ ସେଷଲଟା ଅ ଓଭରଡୋଜ ଦେଇଦେଇଥିଲେ, ଯୋଉଟା କି ତା ଭିତରେ ହାଟଚୋକ ହେଇଗଲା। ଠିକ ଅଛି, ଏଠି ମାର ଦେଇକି ଆମେ ଶ୍ରୀ ଶ୍ରୀ ହସ୍ପିଟାଲ ସେଠିକି ରେଫର କରିଦେଲେ, କରିଦେଇଲେ ଏଠି ମାରିଦେ ସେଠିକି ରେଫର କରିଦେଇ ମୋ ପାଖରୁ ବାଉନ ହଜାର ଟଙ୍କା ନେଇକି ସେତେବେଳେ ପଇସା ନେଲେ ସେତେବେଳେ କହୁଛନ୍ତି କି ମାନେ ତା ଅଧଘଣ୍ଟା ପନ୍ଦର ମିନିଟ ଛାଡି କହୁଛନ୍ତି ଆଉ ଭାଇ ନାହାନ୍ତି, ମାନେ ପଇସା ନେଇ ସାରିଲା ପରେ।
ଓହୋ
ହଁ ତାପରେ ବି, ସେ ଜାଣି ପାରିଲନି ଶିର ଫିର କାଟି ଦେଇଛନ୍ତି ବୋଧେକି କଣ? ହଉ ସେ ତୁ ଭଗବାନ ଯିଏ ସେ ଜାଣେ।
ତାପରେ ଗୋଟେ ଝିଅ ଗୋଟେ ପୁଅ ବୋଧେ ଥିଲ।
ହଁ ମୁଁ ବଡ, ମୋ ତଳେ ସେ ମୋ ଭାଇ, ତାକୁ ଏକୋଇଶି ବର୍ଷ ମାତ୍ର ତ ବହୁତ ଲାଇ ଲଙ୍ଗ ଲାଇଫ୍ ଅଛି ଆହୁରି ଥିଲା।
ହଁ ହଁ, ତାହାଲେ ଏନା ତମେ ଏକା ନା ବା
ଏକା ନୁହେଁ, କଣ ଆମର ଜଏଣ୍ଟ ଫ୍ୟାମିଲି ସାନବାପା, ସାନମାମା। ତାଙ୍କର ପୁଅ, ଝିଅ, ଜେ ଜେମା ଜେଜ ଚଉଦ ବର୍ଷଟତିଏ ଥିଲେ ତାପରେ ବି ନିଜ ଭାଇ ଯେମିତି କି ଏତେ ସୁନ୍ଦର ଲାଗିବ ଆଉ ଯେତେ କାହିଁ କହିଛି ନିଜ ବାପ ମା ନିଜ ଭାଇ ପୁଣି କାହିଁକି କହିଛନ୍ତି? ଆଉ ଦାଦା ପୁଅ ଦାଦା ପୁଅ ସିଏ ମୋ ମାଆଙ୍କ ପରିକା କରିପାରିବେ ନା, ଭାଇ ପରିକା କରିପାରିବେ, ସିଏ କରିବେନି କାଇଁ କରିବା ସେମିତି କଣ ସେମିତି କଣ କରିପାରିବେ ନିଜ ଭାଇ ପରିକା ନିଜ ମା ପଙ୍ଗୁ ଭଳିଆ ଦେଖିପାରିବେ।
ନାଇଁ ନାଇଁ ସେଟା ଠିକ। କଥା କହିଲେ।
ମନେ ତ ପଡିବ କିନ୍ତୁ ତା ସହିତ ବିତେଇ ଥିବା ସବୁ ମୁମେଣ୍ଟ ସବୁ ମୁହୂର୍ତ୍ତ ଗୁଡା ସବୁ ପ୍ରତି ମିନିଟ ସିଏ ମନେ ପଡିି ଯାଉଛି।
ହ ସେ କଥା ଛାଡନ୍ତୁ, ଆପଣ ଉଁ ଆଉ ପିଠା କଣ ପିଠା ପିଠା ଭଲ ଲାଗେ ଖାଇବାକୁ କରିବାକୁ?
ହଁ ପିଠା ଭଲ ଲାଗେ ଗଇଁଠା ପିଠା ନୁହଁ କି ଆମର ଯୋଉଟା କ୍ଷୀରରେ ହୁଏ ଯୋଉଟା
ହଁ ହଁ ହଁ
ହଁ ସେଇଟା ହଁ ତ ଜାଣିଛି କିନ୍ତୁ କ୍ଷୀରଟା ଥାଏ। ଏ ଚାଉଳ ଚୁନାରେ ଚାଉଳ ଚୁନାରେ ସେଟା ଯୋଉଟା ଚାଉଳ ଚୁନା
ହଁ ହଁ ହଁ
ହଁ ଚାଉଳ ଚୁନାକୁ ଚାଉଳକୁ ତାକୁ ଉଁ ବତୁରେଇକି ତାକୁ ଶୁଖେଇକିନା ତାକୁ ଗୁଣ୍ଡ କରିକିନା ରଖି ଦେଇଥିବେ। ତାକୁ ହଁ ତାକୁ ଯେମିତି ଆପଣ ହୁଁ ତାକୁ ଚକୁଡିକିନା ଛୋଟ ଛୋଟ ପିସ୍ କରିକିନା କ୍ଷୀରରେ ଆପଣ କ୍ଷୀର ଫୁଟେଇବେ ସେଥିରେ ଆପଣଙ୍କର ଗୁଜୁଜାତି ଆଉ ଯଦି ଆପଣ ଆଡ କରିବେ ଆପଣ ଚିନି ଆଉ କା ଜୁ କିସମିସ ଆପଣ ଯଦି ଆପଣଙ୍କୁ ଭଲ ଲାଗିବ ଆପଣ ଫୁଟିଥିବ ଏଇଟା ଆପଣ ଯୋଉଟା କରିଥିବେ ଯୋଉଟା ବନେଇଥିବେ ଚାଉଳ ଚୁନାଟା ଛୋଟ ଛୋଟ ପିସ୍ କରିଥିବେ ଯୋଉଟା ସେଟା ପକେଇଦେବେ ପକେଇକି ସେଟା ଫୁଟେଇବେ ଫୁଟେଇ ସାରିଲା ପରେ କିଛି ପାଞ୍ଚ ଦଶ ମିନିଟ ଫୁଟେଇବେ ତାପରେ ହେଟା ହେଇଗଲା ପରେ
ହୁଁ ହେଇଗଲା ପରେ
ହେଇଲା ପରେ ଖାଇସାରିକି ଟିକେ ଦେଖିବେ।
ଓହୋ ହୋ ତାଲେ ଭଲ ଲାଗେ ନା।
ହଁ ଭଲ ଲାଗେ କଣ ପିଠା ପଣା ଆକଚୁଆଲି ମତେ ମୁଁ ତ ଖାଇନି ପୁର ପିଠା ମତେ ପସନ୍ଦ ନାଇଁ ପୁର ପିଠା ମୁଁ ଖାଇନି ଖାଲି ଏଇଟା ଖାଏ ଗଇଁଠା ପିଠା ଚକୁଳି ପିଠା ପୁରା ପତଲା ବଲା ହେଇଥିବ ସରୁ ସରୁ ସେଇଟା ଖାଇବି। ଆଉ କିଛି ଖାଇନି।
ହଁ ମୁଁ ଭଲ ପାଏ ଯୋଉ ପିଠା ଟିକେ ଯୋଉ ପୁର ପିଠା ଯୋଉ ହୁଁ ହୁଁ ଯୋଉ ସୁଜି ପିଠା
ସୁଜି ପିଠା, ମଣ୍ଡା ପିଠା
ହ ଆସୁ ଯୋ ସୁଜି ମଣ୍ଡାପିଠା ଆଉ ମ
ମଣ୍ଡା ପିଠା କଣ କେମତି କି
ସେ ଯୋଉ ମଣ୍ଡା ପିଡା ସୁଜି ଟା କୁ ଟିକେ ଜନ୍ତି ତବ ଟିକେ ଗରମ ପାଣି ଟିକେ ଫୁଟି ଆଇକବେଳକୁ ସୁଜି ଆଉ ଆଗ ଗୁଡ ଆଉ ଲୁଣ ଟିକେ ଟିକେ ପକେଇକି ତ୍ତି ପାଣିରେ ଫୁଟେଇଦବ ଫୁଟେଇ ଦେଲା ପରେ ସୁଜିିକି ପକେଇ ଦଉ ସୁଜିକି ଟିକେ ବେଶୀ ସେ ନାଇଁ ଟି ହାତ ଅଠ ଅଠା ଟା ହେଲା ବେଲକୁ ଜନ୍ତି ଦେବେ ଜାମିତି ମାନେ ଯେମି ଅଠ ଆଠ ତାକୁ ବନ୍ତ କଦବ ଆଉ ଗ୍ୟାସ୍ ଟାକୁ ସିଏ ଟିକେ ଅଠା ଅଠା ହେଲା ବେକୁ ତାକୁ ରଖିଦବ। ତାକୁ ତମେ ପୁରା ଆଗରୁ ଭାଜିକି ରଖିଥବ ଗୋଟ ମା ଗୁଡ ଆଉ ତା ସି ଦେହରେ ଯଦି ଗୁଜୁରାତି ଗୋଲମର୍ଚା ଗୁଣ୍ଡ ତମେ ଯଦି କାଜୁ ଫାଜୁ ଯାହା ପକେଇ ପାରିବ ଆଉ ଭାଜିକି ରଖ ପିତବା ତାପରେ ଏପଟେ ଚକଟି ବ ଟିକେ ନ ସେ ଯୋଉ ତା ହେତ ଅସୁଝି ଦବ ଚକଡିିବ ଚକଡି ଚକଡି ତାକୁ ଟିକେ ବେଶୀ ଚକୁଡିଲେ ତୁଳା ଭଳିଆ ପିଠାଟା ବହୁ ସଫ୍ଟ ହବ। ଚକଡି ସାରିଲା ପରେ ତାକୁ ଅଁ ତାକୁ ଚକ ତାକୁ ଗୋଟେ ହାତରେ ଯେମତି ଯିଏ ଜୋଉ ଶୁ ଡିଜାଇନ ରେ ବନେଇଲା କିଏ ଗୋଲ କିଏ ଲମ୍ବା କିଏ ସରୁ କିଏ ଠିକିରି କେତେ ପ୍ରକାର ଡିଜାଇନ କରୁଛନ୍ତି ଆଜିକାଲି
ଡିଜାଇନ ର ଅ ଯୋଟା ଆପଣଙ୍କୁ ଠିକ ଲାଗିବ କଫର୍ଟେବଲ ଲାଗିବଛା
ହଁ କରିକି ତାକୁ ବନେଇକି ପୁର ଦେଇ ଦେଇକି ତାକୁ ରଖିଦବ ତାକୁ ଛାଣିବ ନେଇ ତେଲ ଟିକେ ତତେଇ ଦେଇଥିବ ତାତି ପୁରା ତାତି ଯାଇଦବ ପକେଇକି ପିଠା ଆସି ତାପରେ ଆସ୍ତେ ଆସ୍ତେ ଛାଣିବ ଛାଣି ସାରିଲା ପରେ ପିଠା ହେଇଯିବ ଖାଇବ।